ହ୍ୟାଲୋ, ହେଁ ହେଁ ହେଁ ହେଁ ହଁ।
ଆଉ କଣ ଭଲ ଅଛ?
ହଁ ଭଲରେ ଅଛୁ ଆଉ ଖୁସିରେ ଅଛୁ।
ଆଉ କଣ ଆଜି ଦିନ ମାନ କଣ କୁଆଡେ କଣ କାମ ହେଲା?
ଆଉ କାମ ଆଉ କଣ ଏଇନା ତ ପରୀକ୍ଷା ଜାଣିବୁ ଆମର ଚାଲିଛି ଆଉ
ଉଁହୁଁ।
ଖାଇବା ପିଇବା ବସିକି ଖା ଚଣ୍ଡୀଗଲ ଖାଇବା ଆ ଏ ଟିକେ ଗଲି ଜଳଖିଆ ଟିକେ ଖାଇଲି।
ହୁଁ।
ସରି ଜଳୀଖିଆ ଖାଇ ଆଉ ଏଠି ବସିବା କଥା ୱେଟ କରିବା କଥା। ସେଠୁ ତାପରେ ଟିକେ ଗଲି ସେ ମହାବିନାୟକ। ମହାବିନାୟକରୁ ଆଇଲି। ଆସିକିନା ସେଠୁ ଫେରେ ବସିଲି। ଆଜି ମୋ ଭୋକ ଭାରିଜୋରେ ହେଲା।
ହୁଁ।
ଆଉ ହେଲା ଯେ ସେଠି ଦିଇଥର ଜଳିଖିଆ ଆଜି ଖିଆଗଲା।
ହଁଅ।
ଆଉ ଖାଇକିିନା ଆଇନି ସେ ହେ ହେ ସେ ମା କଡ଼ ଆଈ ଗୋଟେ ଖଲି ନେଇଗଲେ।
ହଁ
ସଡେଇ। ଆଉ ବସିନି ତାପରେ ତା ପରୀକ୍ଷା ସରିଲା ପରେ ଆସିଲୁ। ଆସିକିନା ଆଉ ଫେରେ ଆସିିକି ହୋଟେଲରେ ଆସିକିନା ଉଇଲେ ଖିଆଗଲା। ଆଉ ଖାଇ ଖୁଆକି ରେଡି ହେଇକି ସେଠୁ ଟିକେ ରେଷ୍ଟ ନେଇ ବାହାରିକି ଆସିଲୁ ଆଉ।
ପହଞ୍ଚିଲ କେତେବେଳେ ଘରେ?
ଘରେ ପା ଜଷ୍ଟ ଦିଟା।
ଆଉ ଦିଟା ହେନେ ଅଳ୍ପ ସମୟ ରେଷ୍ଟ ନିଆ ହେଇଛି ଆଉ ଏଇନା କୁଆଡେ ମାର୍କେଟ ଆଡେ ଯିବ ନା କଣ?
ହଁ ଯାଉ ଯିବି ଯୁଆଡେ ହେନେ ଟିକେ ବୁଲିକି ଆସିବାକୁ ପଡିବ ମାର୍କେଟିଂ କି ହଉ ନହନେ ତେ ଯାଇକି ଆସିବାକୁ ପଡିବ ଟିକେ ଆଉ।
ହଁ ମୁଁ ତ ବାହାରି ସେଇନାକେ ଟିକେ ଆମର ଏଇଠି ମାର୍କେଟ କୁ ଯିବି ବୋଲି ଆଉ। କଣ ଟିକେ ପନିପରିବା ହଁ ପାଖରେ ଦି ତିନି କିଲୋମିଟର ଦୂରରେ ହଉଛି ପରିବା ଅଁ ମାର୍କେଟ।
ହଁ।
ଆଉ ବହୁତ ବଡ ମାର୍କେଟ ଯାହା ଖୋଜିବ ପାଇବ। ମାଂସ ବି ସେଠି ଅଛି ମାଛ ଅଛି।
ହୁଁ
ଆଭେଲେବଲ୍ ସବୁବେଳେ ଯିଏ ଯାହା ଆଣିପାରିବ।
ହଁ।
ଆଉ ଖୁବ ବଡ ବଜାର ଇଏ। ଆଉ ଉ ମହଲ ତ ବହୁତ ଅଛି।
ହୁଁ
ଭି ଟୁ ଭି ଆର ଆଉ ବିଭିନ୍ନ ପ୍ରକାର ମହଲ ଗୁଡା ସବୁ ଅଛି ଆଉ।
ଉ ହୁଁ।
ଏସଆର ମହଲ ଗୋଟେ ଅଛି ସେଠି ସବୁ କିଛି ବିକ୍ରି ହଉଛି। ଲୁଗାପଟା କତରୁ ଗ୍ରୋସରୀ କତୁରୁ ସବୁ ଯାହା ଖୋଜିବ। ଅସଲ ହେଲା ପଇସା ନେଇଥିନେ ସବୁ ସେ ଗୋଟେ ଜାଗାରୁ ପାଇବ ପନିପରିବା ଆଧିକ ସେଠି ବିକ୍ରି ହଉଛି।
ହୁଁ।
ଏମିତି ଆ ମହଲ ଗୋଟେ କରିଛି। ଲୁଗା ପଟା କଦୁରୁ ବିସ୍କୁଟ କଦୁରୁ ଯେତେ ତେଲ କଦୁରୁ ସାବୁନ କଦୁରୁ ଅଳତା ସିନ୍ଦୁର ଆଉ କଇଁଚି କତରୁ ହାର୍ଡ଼ୱାର୍। କଦରୁ ତ ମାନେ ଯେତେ ସବୁ ଜିନିଷ ହଁ ଗୋଟେ ଘରେ ଚଳିବା ପାଇଁ ସବୁ ସେଇ ଏସ୍ଆର ମହଲରେ ମିଳିବ।
ମିଳିବ।
ଏୟାର ବ୍ୟାଗ କତରୁ ଅମୁଲ ଚିନି ଅଟା ଚାଉଳ, ଡାଲି। କଣ ନାହିଁ ସେଠି।
ହଁ।
ହଁ ଲୋକ ସେମିତି ଯାଉଛନ୍ତି ପଶୁଛନ୍ତି ଜେତିକି ବାହାରୁଛନ୍ତି ସେତି ସବୁ ଅନଲାଇନ କ୍ୟାସ ବି ପେମେଣ୍ଟ ହଉଛି।
ହଁ।
ହଁ କରିଦେଇଛି ସେମିତି ତିନିଟା ମହଲା। ପ୍ରଥମ ମହଲାଟାରେ ଗ୍ରସ୍ ଗ୍ରୋସରି ଇ ବିସ୍କୁଟ ତେଲ ସାବୁନ ଏରା ସବୁ ଅଛି ଦ୍ଵିତୀୟ ମହଲାରେ ସବୁ ସୁ ସୌକୁନି ଜିନିଷ ଉଁ ଲକ୍ଜରୀ ଜିନିଷ ଗୁଡା।
ହୁଁ।
ହଁ ହ ଆଉ ଦ୍ୱିତୀୟ ମହଲାରେ ସବୁ ଡ୍ରେସ ପତର ଶାଢ଼ୀ, ଧୋତି, ଲୁଙ୍ଗି, ଗଞ୍ଜି ଫ୍ରକ୍ ପ୍ୟାଣ୍ଟ ବିଭିନ୍ନ ପ୍ରକାର ସିଏ ଥୋଇ ଦେଇଛି।
ହଁ।
ପଇସା ଯଦି ନବ ଏକା ଥରେ ଡ୍ରେସ କିଣିବ ଲକ୍ଜରୀ ଜିନିଷ ଅଁ ପାଉଡର, କ୍ରିମି, ଅଳତା, ସିନ୍ଦୁର ଯିଏ ଯାହା କିଣିବା କଥା କିଣିବ। ଶାଢୀ କିଣିବ, ପନିପରିବା କିଣିବ, ଅଟା, ଚାଉଳ କିଣିବ ଯାହା ଖୋଜିବ ସେଇଆ ତ ପାଇବ ସେ ମହଲରେ।
ହଁ।
ଆଉ ତମ ଆଡେ ସେମିତି କଣ ଦୋକାନ ଅଛି ନା ନାଇଁ?
ନା ଆମ ଆମର ଏଠି ଆଉ ପା ଖରେ କୁଦି ଅଛି ସେଇ ମଲ କାଇଁ ଯା ଯାହାସିବ ଚାରି ପୁର ଗୋଡ। ।
ହଁ ଯାଜପୁର ରୋଡ ତମର କେତେ କିଲୋମିଟର ଘରଠୁ।
ଆମର ଘରୁ ତ ଇଏ ଆଜି ପାନ୍ତ ସାମ୍ନା ଏ ଚାଳିଶ ହୋଇଯାଉଛି।
ହଁ ଆଉ ପାଖରେ କୋଉଠି ମାର୍କେଟ ତମର ଅଛି?
ତ ପାଖରେ ବୋଲି କ ଆଉ ଆମ ଯା କେଦୁଆପାଳ। କେଦୁଆପାଳ ସବୁ କିଛି ମିଳିବନି କି?
ତଥାପି କେଲେ କେତେ କିଲୋମିଟର ହବ?
ହଁ ଏ ବର୍ତ୍ତମାନ ହଁ ସାତ ଆଠ ହେଇଯାଉଛି ଆଉ।
ଓ ହ ତଥାପି ସାତ ଆ ଆଠ କିଲୋମିଟର ବେଶୀ ନାହିଁ ଦଶ ମିନିଟର ରାସ୍ତା ଆଜିକାଲି ତ ସବୁ ବାଇକ୍ ଆଉ ସାଇକେଲ ତ ଯାଇଛି।
ଭାଇ ଆସେ ସେତିକି ସବୁ ମାଛ ଆଣେ ମାଉଁସ ଆଣି ଜିଅନ୍ତା ଜିନିଷ ଯାହା ଆଣ ଖୋଜିନେ ତା ବି ସେଠି ମିଳିଯାଉଛି।
ଆମ ଛୁଆ ବେଳେ ତ ଗାଡ଼ି କହିନେ ସାଇକେଲ ଖଣ୍ଟା ବହୁତ ତୁ ମାନେ ସରସ ଜିନିଷ ସବୁ ପାଦରେ ଚାଲୁଥିଲେ।
ସାଇ ଗଲ କୋଉଠି ସେତେବେଳେ ଥିଲା କି?
ସେଇପା ପାଦରେ ଅଧିକାଂଶ ଚାଲିଥିଲା କୋଚିତ୍ ଲୋକ ସାଇକେଲ ରେ ଯାଉଥିଲେ।
ଗାଁ ରେ ଅହାଲି କାହାର ଖଣ୍ଡେ ଦିଖଣ୍ଡ ସାଇକେଲରେ କାରବାର ହଉଥିଲା। ଅ ନହେଲେ ସାଇକେଲ କୋଉଠି ଥିଲା?
ନା ସାଇକେଲ ନଥିଲା।
ଯୁଗ ପୁରା ପରିବର୍ତନ ହେଇଗଲା। ଲୋକ ବି ପରିବର୍ତ୍ତନ ସବୁ ହେଇଗଲେ ପାଠ ସାଠ ପଢିକିନା ଚାକିରୀ ବାକିରି ସୁ ସବୁଆଡେ କରିଗଲେ।
ହଁ।
ଆଉ। ବହୁତ ଆଗକୁ ପଳେଇଲା ଦୁନିଆଁ। ।
ଯିଏ ବଞ୍ଚିଯାଇକି ଥିବ ବୟସ୍କ ଲୋକ ସିଏ ଆହୁରି ଭଲ ଦେଖିବ ଆଉ। ଆଉ ତୁ ତ ଘର ଘର କା ସବୁ କାର ହେଇଗଲାଣି।
ଘର ଘରକା ସବୁ। ଘର ଘରକା ଆଜିକାଲି ଚାରି ଚକକିଆ। ଚାରି ଚକିଆ ଯାନ କରିଗଲେ ଚାରି ଚକିଆ। ପଇସା ଲୋକଙ୍କ ପାଖରେ ହେଇଗଣି ଚାରି ଚକିଆ ଜାନ କଣ ସେ ଛଅ ଚକିଆ କଣ ଦଶ ଚକିଆ କରିଗଲେ। ସେତେବେଳେ ଗୋଟେ ପଇସା ଲୋକ ଦେଖିବାକୁ ପାଉଥି
କରିଦଉଚି।
ଗମେଣ୍ଟରେ ତ ସମ୍ପୂର୍ଣ୍ଣ ହେଲ୍ପ ପିଲା ଲାଇନରେ ଅଛି।
ହଁ ସିନିୟର ସିଟିଜେନ ଯୋଉମାନେ ଷାଠିଏ ବର୍ଷରୁ ଉର୍ଦ୍ଧ। ତାଙ୍କୁ କିଛି କିଛି ମାସିକା ମାସିକ ଅର୍ଥ ସାହାଯ୍ୟ କରିଦଉଚି। ଷାଠିଏ ବର୍ଷରୁ ଉର୍ଦ୍ଧ ହଜାର ଟଙ୍କା। ଅଶୀ ବର୍ଷରୁ ଉର୍ଦ୍ଧ ଅଁ ତିନି ହଜାର ପଇଁତିରିଶିଶହ ଟଙ୍କା ବର୍ତ୍ତମାନ ସରକାର ଦେଇ ଦଉଚି।
ହୁଁ।
ଯାନା ପଇସା ଟା ଲୋକଙ୍କ ହାତକୁ ଆସୁଚି ନା।
ନିଶ୍ଚୟ ନିଶ୍ଚୟ।
ଆଉ ସେଇ ପଇସା ଟା ସରକା ନା ସରକାର ଦଉଚି ମାନେ ମାର୍କେଟିଂ କରୁଚନ୍ତି ଲୋକ। ଆ ଦେଶ ଆଗୋଉଚି।
ଆଗୋଉଚି। ଆଉ ସେତେବେଳେ ଆଉ କଣ ଥିଲା।
ନାଁ ମ ସେତେବେଳେ କୋଉଠି ଥିଲା। ବର୍ତ୍ତମାନେ ଶଗଡ଼ ଆଉ ନାହିଁ। ଆମ ସମୟରେ ପିଲାବେଳେ ଶଗଡ଼ରେ ସବୁ ଧାନ କାଟିକି ବୋହୁଥିଲେ।
ଏ ଦେଖୁନୁ ଶାଗଟା ସେତେ ହେତେବେଳେ ଏଇ ଯୋଉ ବାପା ଏ ପିଇ-ଇ-ବଅ-ବଅ ଭଉଣୀ ପିଇସି ଇଏ ସବୁ ଶଗଡ଼ ଖାଡିରେ ସବୁ ଯିବା ଆସିବା ହଉଥିଲେ ନା।
ଉଁ
ବଳଦ ଗାଡିରେ
ବର୍ତ୍ତମାନ ପା ଏକର ଏକର ଜମି ମେସିନରେ ଧାନ କାଟି ଦଉଚି ସାଙ୍ଗେ ସାଙ୍ଗେ ତାକୁ ପେସେଇ ଦଉଚି ମଳି ଦଉଚି ଘରେ ଆଣିକି ଢ଼ାଳି ଦଉଚି ଖଳା ଆଉ କାହାର ନାହିଁ।
ରଜ, ଅଷ୍ଟମୀରେ ଦେଖୁନୁ ମାନେ ଝିଅ ଘରକୁ ବଲଦ ଗାଡି ଟେ ଧରିକି ଚାଲ।
ହଁ।
ହେଁ ହେଁ ସପର ଗାଡିରେ ବାଉଁଶ ଦେଖିକି ତାକୁ ଝିଅକୁ ରଜ ପାଇଁ ଦୁଇ ଦିନ ଆଗରୁ ପଲ ଗାଡ଼ି ନେଇକି ଯାଇକିନା ଧରିକି ଆସୁଥିଲେ। ଯେତେ କମ୍
ଆଉ ତ ତମ ଆଡେ ଏଇନା କେମିତି ଧାନ ସବୁ ପୌଷ ମାସରେ କାଟ ଟୁଚ ଧାନ।
ଧାନ ନା ନା ଆମର ସବୁ ସେଇ ମେସିନ ରେ ଚେ କଟା ଆରମ୍ଭ ହଉଚି କ ‌ ଏଇ ଆସୁଚି ମେସିନ ସେ ଚେନ ପୁଲି ସେଇ ଯୋଉ ଟାୟାର ଗାଡି ଏଇସବୁ ଆସୁଚି ତାର କାଟିଲା ସେ ଆମ ଆଡ଼େ ବି ସେଇ ଘରେ ଧାନ ଟ୍ରାକ୍ଟର ଲାଗିଲା। ଏଇ ଘରେ କାଟି ଦେଲା ଘରେ ଧାନ ଢାଲିଲା ପଳେଇଲା।
ସାଙ୍ଗେ ସାଙ୍ଗେ ବସ୍ତା କଲେ ବିକତ ଅ ମଣ୍ଡିିକି ଦିଅ ଯାହା କରୁଚ କର ଆମ ଆଡେ ସେଇଆ।
ବିକତ ରଖ।
ହଁ। ମାନେ ଟାଇମ ଟା ସେ ସେତେବେଳେ ବହୁତ ସମୟ ନେଉଥିଲା ବେଙ୍ଗଳା ରେ ମଳୁଥିଲେ ଆମ ସମୟ ବେଳକୁ। ବର୍ତ୍ତମାନ ବେଙ୍ଗଳା ସେତେବେଳେ ମଳୁଥିଲେ ମାସ ମାସ ଯାଉଥିଲା।
ତମ ଆଡ଼େ ତମ ଆଡ଼େ ଯେଉଁ ବେଙ୍ଗଳା ଆମ ଆଡ଼େ ସେଇ ବେଙ୍ଗଳା।
ହଁ।
ସେଇ ସେଇ ବଳଦରେ ବେଙ୍ଗଳା ହଉଥିଲା।
ବୈଜ୍ଞାନିକ ମାନେ ବାହାରିଲେ ସବୁ ଉନ୍ନତ ଧରଣର ଗାଡି ସବୁ ବାହାର କରିଦେଲେ ସାଙ୍ଗେ ସାଙ୍ଗେ କାଟିବେ ସେଇଠି ମଳିବେ ଅ ସାଙ୍ଗେ ସାଙ୍ଗେ ଗାଳି ଲବ ଟ୍ରାକ୍ଟର କୁ ଧରିକି ପଳେଇ ଆସିବ ଧାନ ଏଣ ବସ୍ତା କରିଦେଲେ ଯାହା ସଇଲା ନିମିଷକେ ମାସ ମାସ ଆ ଜରେ ନଉଥିଲା କମ୍ କଷ୍ଟ କରୁଥିଲେ ସେତେବେଳେ ଲୋକ।
ହଁ ହଁ ହଁ। ହଁ ହଁ ଆମ ତମେ ଯାହା କରିଛ ଆମେ ବି ସେଇୟା କରିଛେ
ହୁଁ। ଆଉ ବର୍ତ୍ତମାନ ଯୋଉ ଆମ ପରେ ଯୋଉ ପିଢି ଆସିବେ ଚାଷ ବାସ କରିବେ ସବୁ ଯନ୍ତ୍ର କରିବ ତାଙ୍କ ହାତ ନାଗିବ ନା ଆହୁରି ରେକ୍ଟ୍ରିଫାଏ କରିକି ବୈଜ୍ଞାନିକ ମାନେ ବାହାର କରିଦେବେ ଯନ୍ତ୍ର ଆଉ
ହଁ ଯନ୍ତ୍ର ବାହାରିଲାଣି
ଗବେଷଣା ବର୍ତ୍ତମାନ ଆହୁରି ସରଳୀକରଣ କରିବା ପାଇଁ ଆଉ
ଆଉ ତମର ନାତୁଣୀ ଅଛି ନା?
ହଁ ଆମର ଗୋଟେ ନାତୁଣୀ ଅଛି।
ଆମର ସେଇ ଗୋଟିଏ ନାତୁଣୀ ଅଛି। ତମର ନାତୁଣୀ ନା କମଳି ଯେ ମୋର ଗୋଟେ ନାତ ତୁଣି ଅଛି ଯେ ଭାରି ଚଗିଲି ନାତୁଣି ଟିଏ। ସିଏ ତା ସବୁବେଳେ ଆସୁଛି ମୋ ବଧେ ଟିକେ ପେଟେଇ ପଡୁଛି ଚୁଟି ଟିକେ ଟାଣି ଦଉଛି ଟିକେ ଗେଲୁ ହେଇଯାଉଛି ଏମିତି ହଉଛି ଆଉ ଆମେ ସେଇ ଗୋଟିଏ ନାତୁଣୀ?
ଆମର ତ ସେଇ ଗୋଟିଏ ନାତୁଣୀ ତା ନାଁ କମଳି।
କମିଳି ଓହୋ ତା ନା କମିଳି ଦେଇଛି
ନା ସିଏ ଏତେ ଚଗିଲି ନୁହେଁ ତ ଭଲ ନାତୁଣୀଟିଏ ଆମର।
ଆପଣଙ୍କ ତାହାଲେ ଗୋଟିଏ ନାତୁଣୀ।
ଗୋଟିଏ ମାତ୍ର ନାତୁଣୀ ନାଁ ତାର କମିଳି।
କମଳିନୀ କମଳିନୀ ଅହ ଭଲ ନା। ଠାକୁରଙ୍କ ନାଁ ସେ ପାଇଛି।
ଆଉ ଆମେ ସ୍ନେହରେ ଡାକୁ କମିଳି। କିନ୍ତୁ ତା ନାଁ ଟା ହଉଛି କମଳିନୀ।
ଠାକୁର ତାକୁ ଦିଅନ୍ତୁ ବୁଦ୍ଧି ଦିଅନ୍ତୁ, ବଳ ଦିଅନ୍ତୁ, ପାଠ ପଢନ୍ତୁ। ତେଣୁ ମଣିଷ ହୁଅନ୍ତୁ ସେ କମଳି ତମର।
ହଁ ମୁଁ ତ ସବୁବେଳେ